ହ୍ୟାଲୋ
ହଁ କଣ କରୁଚୁ।
ବସିଚି। ଆଉ ତମ ତମ ଝିଅ ମାନେ ସବୁ ଆସିଥିଲେ ସାଙ୍ଗ ମାନ ତୋର ଆସିଥିଲେ। ଆଉ ରଜ ରଜ ରଜ ବିଷୟରେ କହୁଥିଲେ କଣ ରଜରେ କଣ ତମର ରଜ ମହୋ ଉତ୍ସବ ହବ ଯେ କଣ କେମିତି କରିବ କଣ ଦୋଳି ଫୋଳି ଟାଙ୍ଗିବ କେମିତି କଣ ଭୋଜି ଭାତ କରିବ ସବୁ ସେରା ପଚାରୁଥିଲେ।
ଓହୋ ଯୋଉ ତୁ କଣ କହିଲୁ?
ମୁଁ କହିଲି ମୁଁ ଫୋନରେ ପଚାରିକି କହିବି ଝିଅକୁ ଆଉ ସିଏ କଣ କହିବ ଆସିଲେ ଆଉ। ହୁଁ।
ଆଉ ଚାନ୍ଦା ଫାନ୍ଦା କଣ କରିଛନ୍ତି ନା କରିନାହାନ୍ତି।
ହଁ ଚାନ୍ଦା ତମର ତମ ମେମ୍ବର ମାନଙ୍କର ଦୁଇଶହ ଟଙ୍କା ନାଖେ କରିଛନ୍ତି ଆଉ ତମ ଗାଁ ପ୍ରତି ଘର ଘରକା ଯାହା ଯେମତି ଖୁସିରେ ଦୁଇଶହ ପାଞ୍ଚଶହ ଯେମିତି ଯେ ଯାହା ଦବ। ବୋଉ।
ଓହୋ ଯେ ଆମର ତୁ ଦେଇ ଦେଇଚୁ ଚାନ୍ଦା ଟା।
ହଁ।
ଓହୋ ଆଉ ହଉଛି ଯୋଉ ସେଇ ବୋଧେ ମତେ ଫୋନ କରିଥିଲେ ମତେ କିଛି ସେମିତି ଚାନ୍ଦା ଫାନ୍ଦା ବିଷୟରେ କହିନାହାନ୍ତି ଖାଲି କହିଲେ ତୁ କେବେ ଆସିବୁ ଆମେ ଏମତି ସବୁ ମିଟିଙ୍ଗ୍ ଫିଟିଙ୍ଗ ବସିଥିଲା ଆଉ କାଠ ଫାଠ ଆସିବ ଦୋଳି ଫୋଳି ହବ। ଯେ ମୋର ତ ଏଠି ଠିକ ନାହିଁ କହିପାରିବିନି କେବେ ଯିବି ଗଲି ଯଦି ଯାଇଁଲୁ ମୁଁ ଗଲି। ଯେ ଆଉ ତୁ କହିଦେଲୁନି ହୁଁ ମାଉସୀ ହେରିକାଙ୍କୁ କାହାକୁ ଡାକିଦେଲୁନି ରଜଟା ହଉଛି ଆସିଥାନ୍ତେ ବୁଲିଥାନ୍ତେ।
ହଁ ଦେଖିବା କହିବି ତୁ ତ ଆସିନୁ ସେଥିପାଇଁ କହିନି ମୋର ୟାଡେ କାମରେ ବ୍ୟସ୍ତ ନହେଲେ ଏ ଏତେଳୁ ଦେଖିବା କହିବି ଡାକିବି ଆଉ।
ଆଉ ହଉଚି ଆମର ଡ୍ରସ୍ ଫ୍ରେସ୍ ତୁ ତୋ ପାଇଁ ଶାଢୀ ଟେ କିଣି ଦେଇଚୁ।
ନାଇଁ ମୋର ଅଛି ମୁଁ ପିନ୍ଧିଦେବି ଆଉ ତମମାନଙ୍କର ତମ ଯାହା ଡ୍ରେସ୍ ଆଣିବ ମୋର କଣ ଡ୍ରେସ୍ ଶାଢ଼ୀ ହବ
ହଁ ହଁ ଉଁ ଆମର ଏ ଏଠି ଗୋଟେ ସପିଙ୍ଗ ମଲ୍ ପଡିଛି ରଜ ପାଇଁ ଏଠି ସବୁ ପୁରା ମାନେ ସବୁ ଏପଟ ଏରିଆରେ ରଜ ପାଇଁ ସବୁ ପୁରା ମାନେ ମଲ୍ ମାନକରେ ଲାଗିଚି ସେଲ ଲାଗିଚି। କମ୍ ରେଟ୍ ରେ ଡ୍ରେସ୍ ସବୁ ମିଳୁଛି ମାନେ ଯୋଉ ଡ୍ରେସ୍ ଯୁରା ହଜାର ପନ୍ଦରଶ ଦି ହଜାର ଏମତି ସେଟା ମିଳୁଛି ଆଠଶହ ନଅଶହ ଭିତରେ ଆଉ ୟେ ସବୁ ଚାଲିଛି ଆଉ।
ଦେଖିଆ ଭାଇ ଆସୁ ଦେଖିଆ ଦେଖିବା କିଣିବା କଣ ଭାଇ କହୁଛି ଆଉ।
ଓହୋ ଆଉ ଓ ଆମର ରଜରେ ପିଠା ପଣା କରିବୁ ସବୁ ଜିନିଷ ସବୁ କି କିଣିକି ଆଣି ସାରିଲୁଣି।
ନାଇଁ ଆଣିନି ଭାଇ ଆସିବ ଉଁ ଏଗା ଏଗାର ତାରିଖରେ ଆସିଲେ ଆମେ ଆଣିବା ଯାହା ହଉ।
ଉଁ ହୁଁ। କଣ କଣ ପିଠା କରିବୁ। ଚେ
ହଁ ଫାଷ୍ଟ ରଜ ତ ପୋଡପିଠା ପୋଡ ପିଠା କରିବା ଆଉ ଇଟିଲି ମଟର ତରକାରୀ ଭାଇ ଭଲ ପାଏ ବରା ଭଲ ପାଏ ବରା କରିବା ଇ ଇଟିଲି କରିବା ଆଉ ସୁଜି କାକରା ମଝି ଦିନ ସଂକ୍ରାନ୍ତି ସେଦିନ ସୁଜି କାକରା କରିବା ଆଉ ଚକୁଳି କରିବା ଏମତି ସବୁ କରିବା ଆଉ।
ଅ ହଁ। ମୁଁ କହୁଥିଲି ଆମର ଚଳିତ ରଜ ମୁଁ ବୋଧେ ସେଇ ତେର ଚଉ ତେର କି ବାର ନହେଲେ ତେର ରାତିରେ ଯିବି ଗଲେ ମୁଁ ତ ଆଉ। ମୁ କାହାକୁ ଯାଇକି ଆଣିପାରିବିନି। ଝିଅ ଘରିକା ଙ୍କୁ ତୁ-ତୁ-ତୁ ଟିକେ ଦିଦି କୁ କି-କି-କି ରୁନିଆ ଦେଇ କହିକି ଡାକି ଦେଇଥିଲେ ଭଲ ହେଇଥାନ୍ତେ ସେ ଆଇଥାନ୍ତେ ଛୁଆ ଗୁରା ଦେଖିଥାନ୍ତେ ଆଉ।
ହଁ କହିବା ଆଉ ଆସିବେ ସବୁ ଆଉ।
ହଁ। ହଉଛି ଏଇ ବର୍ଷ କରୁଛନ୍ତି ତା ଆର ବର୍ଷ ସେଠୁ ଭଲସେ କରିବେ ଆଉ ଆହୁରି ଭଲସେ ଆଉ ନାକି।
ହୁଁ ହଁ।
ତୁ ଦେଖିନୁ କଣ କେମିତି ହେଲାଣି ଟେଣ୍ଟ ଫେଣ୍ଟ କୋଉଠି ଭିଡା ଭିଡି ହେଇଛି ନାଇଁ ଦେଖିନୁ କିଛି।
ନା ମୁଁ ଯାଇନି ମୁଁ-ମୁଁ-ମୁଁ ତ ସିଆଡ଼େ ଯାଏନି ଆଉ ତୁ ଜାଣିନୁ କି।
ହଁ-ହଁ-ହଁ ନାଇଁ-ଇଁ-ଇଁ କାଳେ ମ ଗୁଡ଼ା ଦୁଶୁଥିବ କଣ ଟେଣ୍ଟ ଫେଣ୍ଟ ମାରିଛନ୍ତି। ଆଉ ମତେ କହୁଥିଲେ ଏ ଦିନ ଫୋନ କରି ଥିଲେ ପରା କହିଲେ ଆଉ ହଉଛି ଉମ ପାନ ଷ୍ଟଲ ଗୋଟେ ପକେଇବେ। ଆଉ-ଉ-ଉ ଆମର-ର-ର। ମା ମାନଙ୍କର। ହୁଳହୁଳି ଶଙ୍ଖ ଯୋଡେ ପ୍ରତିଯୋଗିତା ହବ।
ହଁ।
ଆଉ ଆମର-ର-ର ଗେଷ୍ଟ ଆସିବେ ମାନେ ଆମର ଯୋଉ ରାତିରେ ଯୋଉ ଫଙ୍କସନ ଟାଇପ ର ଟିକେ ଆମେ କରିବୁ। ସେମାନେ କହୁଥିଲେ ଛୁଆ ନାଚିବେ। ଟିଙ୍ଗ କରିବେ ଆଉ ଗୋଟେ ଭଜନ ସନ୍ଧ୍ୟା ହବ। ଗୋଟେ ରାମ୍ପ ୱାକ୍ ହବ ଅମ ରା ଲାଷ୍ଟ ଦିନ ଯେ ଏଇଟା ସବୁ-ବୁ-ବୁ ଆସ ବି ଆମର ମାନେ ଗେଷ୍ଟ ସବୁ ଆସିବେ ଯୋଉ-ଉ-ଉ। ସିଏ ମତେ କହୁଥିଲେ କି ଏଇ ଠୁ ସବୁ କିଣିକି ନେଇଯିବା ପାଇଁ-ଇଁ-ଇଁ ଉଁ ସବୁ ଯୋଉ ତୋଇଲିଆ ଫୋଇଲିଆ ସବୁ ଦିଅନ୍ତି ଯୋଉ ବେକରେ ଯୋଉ ଗେଷ୍ଟ ଙ୍କୁ ଡାକିବ ଯୋଉ ବେକ ବେକରେ ଯଉ ତୋଇଲିଆ ଦିଅନ୍ତି। ସେଇରା-ରା-ରା ପାଇଁ ଯେ ଉଁ ସେ କହୁଛନ୍ତି କୋଉ କୋଉ ଗେଷ୍ଟକୁ ଡାକିବା ମୋ ଭଳିଆ ମୋତେ କି ସ୍କୁଲୁରେ-ରେ-ରେ। ଏ ସାର୍ ଜଣେ ଆମର ଅଛନ୍ତି ଏଠିକାର ତାଙ୍କୁ ଡାକିଦବା ଆଉ ଆମର ସର ସରପଞ୍ଚ ଆମର ଏମ ଏଲ ଏ ଯିଏ ଆମ ଏରିଆ ର ତାଙ୍କୁ ଡାକି ଡୁକା ଦେଲେ ଏମିତି ପାଞ୍ଚ ଛଅ ଜଣଙ୍କୁ ଡାକିଦେଲେ-ଲେ-ଲେ ହବ। ହ କରିଦବା ଆରାମ ସେ ଆଉ।
ହଁ ସେମାନଙ୍କୁ ଡାକ ଭଲ। ସେମାନଙ୍କୁ ଡାକିଲେ ସମ୍ମାନ ଦେଲେ ଭଲ ନା ଆଉ।
ହଁ ପା ଏଇଟା ମୁଁ ଏତିକି କହିଛି ସିଏ କହିଲେ ଦେଖିବା ଆମେ ତାହେଲେ ସବୁ ଛୁଆଙ୍କୁ ପ ପଚାରି ଦଉ ଯାହା ହବ-ବ-ବ ମାନେ ଆମେ ସମସ୍ତେ ଯୋଉଟା କହିବେ ସେଇଟା କରିବା।
ହଁ ମିଟିଙ୍ଗ ଟେ କରିଦବ ମିଟିଙ୍ଗଟେ କରିକି ସବୁ କଥାବାର୍ତ୍ତା ହବ ଯୋଉଟା ଠିକ ହବ ସେଇଟା କରିବା ଆଉ।
ଯେ ସେମାନେ ମତେ କହୁଛନ୍ତି ଡ୍ୟାନ୍ସ କରିବା ପାଇଁ ଯେ ମୁଁ ଭାବୁଥିଲି ଉମ ଦିଟା ଗୀତ ଏଇଠି ଶିଖି ଦେଇକି ଯିବି ନା ଦେଇ ଆସିଲେ ଦେଇ ର ମୋର ସାଙ୍ଗ ହେଇକି କରିବୁ ଏ ଦେଖିବା ଆଉ।
ହଁ। ଆସ ତାପରେ ଯାହା କରିବ ଆଉ
ହଁ ଆମେ ଏଠି ଆମର କଣ କହିଲୁ ଯଦି ଏବେ ଛୁଟି ନେଇକି ଆଗୁଆଧର ପଳେଇ ବି ସିଏ ରଜ ତିନି ଦିନେ ସରିିବା ମା ଟିକେ ତା ପରେ ଫୋନ କରି ଆସିବା ପାଇଁ ଆ ସେଇଥିପାଇଁ ମୁଁ ଏଠୁ ତାରିଖ ଦିନ ରାତିରେ ଗଲେ ମୋର ଚଉଦ ପନ୍ଦର ଷୋହଳ ରହିବି ସତରଠାରେ ରହିବି ପଚିଶ ତାରିଖ ଆଡକୁ ଆସିବି
ହଁ
ଆଉ ହଉଛି ଆମର ଏଠି ବି ବହୁତ ବଢିଆ ରଜ ହଉଛି ଏଠି ପୁରା ଆଜି ଛୁକୁା ଟାଙ୍ଗର ଦୋଳି ସବୁ ପଡି ସାରିଲଣି ଡେକୋରେସନ ବଢିଆ ସେ କରୁଛନ୍ତି ନତେ ଆଣିକି ଦେଇଛନ୍ତି ଗ ମାନେ ଲିଷ୍ଟ ଟାଇପ ର ଗୋଟେ ଦେଇଛନ୍ତି ମାନେ କାହାକୁ କଣ ଦିଆଯିବ କଣ ଏରା ସବୁ ଦେଇଛନ୍ତି ମୁଁ ସବୁ ତାଙ୍କୁ ଆଣି ଟିକ ଦେଇଦେବି ଜିନିଷ ଆଉ ବଢିଆ ସେଠି ସବୁ ଡେକୋରେସନ କରିଛନ୍ତି ବଢିଆ ଫୁଲରେ ସବୁ କରିଛନ୍ତି ଏଠି ଯେହେତୁ ରଜଟା ଝିଅ ମାନଙ୍କର ରଜ ଝିଅ ମାନଙ୍କୁ ଫୁଲ ଭଲ ଲାଗେ ସେଥିପାଇଁ ପୁରା ପୁରୀ ଫୁଲରେ ଏପଟେ ସେ ଆମ ପୁରା ମୁଁ ଯୋଉଠି ରହୁଛି ପାଖରେ ପୁରା ପୁରୀ ଫୁଲରେ ବାଗ ଲଗେଇ ଦେଇଛନ୍ତି ବଢିଆ ସେ ଦୋଳି ବହୁତ
ହଁ ଟାଉନ ବଜାର ଜାଗାରେ ସେମାନେ କରିବେ ଆଉ ତାଙ୍କର ସେ ଏଇ ତ ଇଏ ଆଉ ତାଙ୍କର ତ ଜାଗା ନାହିଁ ବେଶୀ ଗଛପତ୍ର ନାହିଁ ଇଏ ନାହିଁ ଗୋଟେ ଜାଗାରେ ହିଁ ସବୁ କିିଛି କରିବେ ଡେକୋରେସନ୍ ପ୍ରତ୍ନ କରିକି ଆଉ
ହଁ ଏଠି ସାତ ଆଠଟା ଜାଗାରେ ହଉଛି ଗୋଟେ ଗୋେ ନୁହଁ ପୁରାୋଉ ଆଡେ ଯିବୁ ଦେଖ ବୁ ରଜ ମହୋତ୍ସବ ପାଇଁ ହଉଥିବ ଗୋଟେମାଲ ଘରେ ବି ଖାଲି ଏମିତି ଦୋଳି ପକେଇ ଦେଇକି ଫୁଲ ଟାଙ୍ଗି ଦଉଛନ୍ତି ବଢିଆ ଦେଖାାଯାଉଛି। ହଁ ପା -
ହ ସବୁଆଡେ ଏଥର କଲେଣି ଆଉ ହ
ହଁ ସବୁଆଡେ ହଉଛି ଆମର ଏଠି କଣ କହିଲୁ
ଆଗେ ଖାଲି ଗାଁରେ ବେଶୀ ହଉଥିଲା ଟାଉନ ବଜାରରେ ହଉନଥିଲା ଏବେ ସବୁଆଡେ ଟାଉନ ବଜାରରେ ବି ଦେଖିକି ଭଲ ଭଲ ଜାଗାରେ ଦୋଳି ଫୋଳି ଟାଙ୍ଗିକି ଡେକୋରେସନ କରିକି ସେମିତି କରୁଛନ୍ତି ଆଉ
ଟାଉନ ବଜାର ଲୋକ କଣ ରଜ ଫଜ ଯାହା ଗୋଟେ ସେଲିବ୍ରେସନ ହେଲା ତାଙ୍କର ସେଇ ଏରିଆରେ ବୁଲିବା ଜାଗା ଅଛି ଭଲ ଭଲ ସିଏ ପଳାନ୍ତି ବୁଲିକି ପଳେଇ ଆସନ୍ତି। ଗାଁ ରେ କଣ କିଛି ନାହିଁ ଗୋଟେ ଦୋଳି ଦୋଳା ପକେଇ ଖେଳନ୍ତି ସେଇଥିପାଇଁ ଏଠିବା ମୋର ଯେତିକି ସବୁ ସାଙ୍ଗ କହୁଛନ୍ତି ତୁ ଘରକୁ ଯାନି ଘରକୁ କଣ ପାଇଁ ଯିବୁ ଏଇଠି ରହ ଆମେ ବୁଲିବା ଇଏ ମୁଁ କହିଲି ନାହିଁ ମୁଁ ଯାଉଛି ଘରକୁ ବର୍ଷକୁ ଥରେ ନଗଲେ ହବନି।
ହଁ ନା ମ ତମ ଗାଁ ରେ କରିଛନ୍ତି ସେମାନେ ସବୁ ସାଙ୍ଗସାଥି ଅଛନ୍ତି ସେମାନେ କହିବେ ଫେରେ ତାଙ୍କ ଝିଅ ଆସିଲାନି। ଆଉ କହିବେ।
ଆଉ ଯୋଉ ଯୋଉ ଗାଁରେ ଯୋଉ ବୁଲିକି ଯୋଉ ପଇସା ମାଗିବେ ଏରା ଗଲେଣି ନା ଯାଇନାହାନ୍ତି?
ନାଇଁ ସେମାନେ ଆସିଥିଲେ ପଇସା ମାଗିକି ଖାଲି ଯାହା ମେମ୍ବର ମାନଙ୍କର ନେଇଛନ୍ତି ଆଉ ଯୋଉ ଘର ଘରକା ବୁଲିକି ଯଉ ପଇସା ମାଗନ୍ତି ଏରା କିଛି କରିନାହାନ୍ତି। ଆଉ କରିବେ ତମର ମି ମିଟିଂ କଲେ ଆଉ।
ହୁଁ ହୁଁ ନା ଏୟା ଉଁ ମାନେ ଇଆଡେ ବି ମତେ ଆସିକି କାଲି ପଇସା ମାଗୁଥିଲେ ମୁଁ ଦେଇ ଥିଲି ପଇସା ଆଉ ଆମର କହିଲେ କି ମାନେ ଏବେ କଲେଜ ଖୋଲିଯିବ ଏଇଟା ସଇଲା ପରେ। କଲେଜ ଖୋଲିଲେ କହିଛନ୍ତି କଲେଜରେ ଗୋଟେ ଛୋଟ ଫଙ୍କସନ୍ ଟାଇପର ଯେମିତି ସବୁ ଆନୁଆଲ ଫଙ୍କସନ ଟାଇପ ର ହଉଛି ରଜରେ ଗୋଟେ ଛୋଟ ଫଙ୍କସନ ଟାଇପ ର ହବ ସବୁ ମାନେ ଆସିବ ସାହାଯ୍ୟ ସାହାଯ୍ୟ କରିବ ଇଏ ମୁଁ କହିଲି ସେ କହିଛନ୍ତି ସେଟା ଚବିଶ ତାରିଖରେ ମୁଁ କହିଲି ଦେଖିଆ ମୋର ଯଦି ଗାଁରେ କାମ ସରି ଯାଇଥି ମୁଁ ଚବିଶ ତାରିଖ ବେଳକୁ ଆସିଥିବି ହାରି ତାହେଲେ ଆସିବି ନହେଲେ ମୁଁ ଆସିପାରିବିନି।
ହଁ। ହଁ ସେଇଆ କରିବୁ ଆଉ।
ଉଁ ମତେ ପଇସା ପଠେଇଦବ ମୁଁ ମୋର ଏଇଠୁ ଡ୍ରେସ କିଣିକି ନେଇଯିବି।
ହଁ ଦେଖିବା ବାବା ଆସିଲେ କଣ କହିବେ ଦେଖିବା ସେଇଟା ଅଛି ଭାଇ ଆସିବ ଭାଇ ଆସିଲେ ଦେଖିବା ଯଦି ଆଣିଥିବ ଆଣିଥିବ ନହେଲେ କିଣିବା ଆଉ।
ହୁଁ ନାଇଁ ଏଇଠି କଣ କହିଲ ସବୁ ଶସ୍ ତାର ମାନେ ଭଲ ଭଲ ଡ୍ରେସ ସବୁ ମିଳୁଛି ମୋ ସାଙ୍ଗମାନେ ଯାଇକି ଆଣୁଛନ୍ତି ହେରି। ତ ଆଉ ମୁଁ ଗଲେ ମତେ ଆଉ ଟାଇମ ହବନି ଡ୍ରେସ କିଣିବା ପାଇଁ ମୁଁ ମୋର ଏଇଠୁ ଡ୍ରେସ କିଣିକି ନେଇଗଲେ ଭଲ ହବ।
ହଁ ଦେଖିବା ଅଛି ତ ଭାଇ ଯାଜପୁର ରୋଡରେ ଓହ୍ଲେଇବ ଦେଖିବା କଣ କରିବା ଯଦି ଭାଇ କହିବ ଯାଜପୁର ରୁ କିଣିବା କିଣିବା ନହେଲେ ନାହିଁ ସେଠୁ ଆଣିବା ଆଉ।
ହୁଁ ଆ ହଉ। ମୁଁ ରଖୁଛି ହେଲା। ପଛରେ ଫୋନ କରିବି ଆଉ।
ହଁ ହଉ।